କଣ କରଛ?
କିଛି ନାହିଁ ଏମିତି ବସିଥିଲି। ତମେ କଣ କରୁଛ?
ହଁ ମୁଁ ଏମିତି କିଛି ନାହିଁ ଆଉ କିଛି ନ୍ୟୁଜ୍ ଆସିଥିଲା ତ ସେଇଆ ଦେଖୁଥିଲି। ନ୍ତୁ ଦୁଃଖରେ ଅଛନ୍ତି ବର୍ଷ ବର୍ଷ ବି କିଛି ଠିକ ସେ ହଉଏ ଆହୁରି ବହୁତ ଏମିତିରେ ତ ବହୁତ ଗରମ ହଉଛି, ରହିବାକୁ ବହୁତ କଷ୍ଟ ସେଥି ଚାଷୀ ମଙ୍କର ଆହୁରି ଯେଉଁ ତାଙ୍କର ଦୁଃଖ ସେଇଗୁଡ଼ାକ ସବୁ ଆସିଥିଲା, ତ ମୁଁ ସେଇ ନ୍ୟୁଜରେ ଦେଖୁଥିଲେ ଆଉ।
ହ୍
ସେପଟେ ବର୍ଷା ହଉଛି କି?
ହଁ। ନାଇଁ ଏଥର ଗୋବି ମାନେ ଗତ ଥର ଯେତିକି ବର୍ଷା ହେଇଥିଲା ତାଠୁ ବହୁତ ବହୁତ କମ ହଉଛି ମାନେ ଏଥରକୁ ବହୁତ ମାନେ ଗଛ ପତ୍ର ଏମିତି କଟାକଟି ହେଇଯାଇନିକି ଦେଖିବାକୁ ଗଲେ ସରକାର ଏ ସବୁ ବିଷୟ କିଛି ଦେଖୁନି ଆଗା ଧ୍ୟାନ ଦଉନି ଆଗା କେତେ ଆମେ ସବୁ ଗଛ ପତ୍ର ସବୁ କଟା କଟା ହେଇଗଲାଣି ପୁଣି ଅଳିଆବର୍ଜନା ସବୁ ଭର୍ତ୍ତି ହେଲାଣି। ସେଇଟା ଟିକେ ଯଦି ଧ୍ୟାନ ଦେଇଥାନ୍ତା ବୋଲେ କିପରି ଗଛ ଜାଗ ଲଗେଇକିନା ଜଙ୍ଗଲକୁ କେମତି ବୃଦ୍ଧି କରିବା ସେ ପ୍ରତି ଯଦି ସ ଗ ସରକାର ଧ୍ୟାନ ଦେଇଥାନ୍ତା ବୋଲେ ଆଜି ଏମିତି ହାଲତ ହେଇନଥାନ୍ତା, କୃଷି ମାନଙ୍କର ତମେ କଣ ଭାବୁଛ? ଏସବୁରେ କେମିତି ସୁଧାର ହବ କଣ ତମର କିଛି ମତା ଅଛି?
ମତେ ବି ଦେଖ ସେଇ ଯୋଉ କୃଷକ ହଉ ଯ ବି ଚାଷୀ ମାନେ ହଉ ସେଇମାନେ ଯଉ ଯଉ ଦୁଃଖରେ ଅଛନ୍ତି ଅ ଆମେ ଦେଖିବାକୁଗଲେ ସେଇଥିପାଇଁ ସେଥିପାଇଁ ଦାୟୀ ନୁହନ୍ତି ଆମେ ମାନେ ହିଁ କାରଣ ଆମେ ହିଁ ପ୍ରକୃତିକୁ ନଷ୍ଟ କରିଚେ। ତମେ ତମର ମନେ ଥିବା ଆମେ ଯେତେବେଳେ ଛୋଟ ଛୋଟ ଥିଲେ କେତେ ଯୋଉ ଖରା ହୁଏ ବର୍ଷା ହୁଏ, ମାନେ ତାର ଗୋଟେ ଋତୁ ହିସାବରେ ଥାଏ ଆମେ ପାଠ ବି ପଢୁଥିଲେ କି ନା ଏତିକି ମାସ ପରେ ଏତିକି ସେଇ ଋତୁ ଆସିବ ତ ସି ତାଙ୍କର ସେ ଚାଲିଥିଲା ସେମିତି ସେ ଠିକ ସେ ବର୍ଷ ହୁଏ, ସେଇ ଟାଇମ୍ ବର୍ଷା ସରିଲା ପରେ ସିତ ହୁଏ, ଖରା ହୁଏ କିଛି ବି ହେଲେ ଏବେ ଦେଖ ଆମେ ଯଉ ଏବେ କିଛି ବି ହଉନି, କମ ଯାହାବ କିଛି ହଉଚି ସେଇଟା ପାଇଁ ଦାୟୀ କିଏ ମଣିଷ ମାନେ। ଆମେ ମାନେ ପ୍ରକୃତିକୁୁ ନଷ୍ଟ କଲୁ ତ ଏ ବୃକ୍ଷରୋପଣ ତ ବହୁତ ଏତେ ମାତ୍ର ରେ ବୃକ୍ଷ ରୋପଣ ହେଇଗଲା ତ ସେଇଟା ପାଇଁ ଯୋଉଥିପାଇଁ କି ଆମେ ନିଜ ନିଜର ପ୍ରକୃତିକୁ ନଷ୍ଟ କଲୁ ଯୋଉଥିପାଇଁ ସେ ବର୍ଷା ନାହିଁ ଠିକ ସେ ଖରା ନାହିଁ ଏବେ ବର୍ଷା ହବ ଦେଖ ପୁରା ବନ୍ୟା ବାତ୍ୟା ହେଇଯିବ ଯେମିତି କି ଯୋଉଥିପାଇଁ ଅଧିକ ପୁରା ଯିଏ ହେଲେ ଅଧିକ କଷ୍ଟ ସହନ୍ତି ଚାଷୀମାନେ। ତାଙ୍କର ସେଇଟା ହିଁ ବୃତ୍ତି ଥାଏ ନା ତ ଅଧିକ ଖରା ହେଲେ ବି ତାଙ୍କୁ ଅସୁବିଧା ହ ହୁଏ ଅଧିକ ବର୍ଷା ହେଲେ ବି ତାଙ୍କୁ ଅସୁବିଧା ହୁଏ, ତ ସେଇଟା ଦେଖିକି ମୋ ମନକୁ ଆସ ଥିଲା କି ତାଙ୍କ ପାଇଁ ଆମେ ଖାଇବାକୁ ମିଳୁଚି ଆମକୁ। ସେମାନେ ନଥିଲେ ଆମେ ବି ନାହିଁ। ତ ସେମାନଙ୍କ ପାଇଁ ଏମିତି ବି ସରକାର ବହୁତ କିଛି କରିଚନ୍ତି ହଁ କାଳିଆ ଯୋଜ ନା ବହୁତ କିଛି କରିଚନ୍ତି ହେଲେ ବି ଚା ମତେ ଲାଗେ କି ଚାଷୀ ମାନଙ୍କୁ ଆହୁରି ବହୁତ କିଛି ସୁବିଧା ଦେବା ଦରକାର।
ଯେମିତି ତାଙ୍କ ଫ୍ୟାମିଲି ପାଇଁ ପରିବାର କ ସହାୟତା ହବ ଯେମତି କି ନାଇଁ କୋଉ ବର୍ଷ ଠିକ ସେ ଫସଲ ହେଲାନି ଆମ କିଛି ବର୍ଷା ହେଇପାରିଲାନି କି ଖରା ହେଇପାରିଲାନି ତ ସେଥିପାଇଁ ଚାଷୀଙ୍କୁ ଆଉ ସରକାର ସାହାଯ୍ୟ କ କରିବା ଦରକାର। ଏମିତିରେ ସରକାର ବହୁତ ଜାଗାରେ ପଇସା ଖର୍ଚ୍ଚ କରୁଚନ୍ତି କିଛି କରୁଚନ୍ତି ତ ସେ ଜାଗାରୁ କିଛି ବି ପ୍ରତିଶତ ଚାଷୀଙ୍କ ପ୍ରତି ଦୃଷ୍ଟି ଦେଲେ ତାଙ୍କ ପରିବାର ସେମାନେ ତାଙ୍କର କିଛି ତ ଦୁଃଖ କମିଯାନ୍ତା। ମୁଁ ସେଇଆ ଦେଖିକି ଭାବୁଥିଲି ମତେ ସେମତି ଫିଲ୍ ଅନୁଭବ ହେଲା ସେମତି, କି ନା ସରକାର ବି ସେମିତି କିଛି କଲେ ଆଉ ଆମେ ଆମେ ବୁଝୁଚେ କି ହଁ ନା ଗଛ କାଟିଲେ କି କିଛି କଲେ ତ ସେଇଟା ପାଇଁ ଏମିତି ହଉଚି ତ ଆମେ ଦି ଜଣ ବୁଝିଲେ ସେଇଟା ବି କିଛି କରିପାରିବାନି ତ ଆମ ପାଖରେ ବି ଯୋଉ ସାଙ୍ଗସାଥି ଅଛନ୍ତି ନ୍ତି। ଆମେ ଏମିତି କଥାବାର୍ତ୍ତା ହେଇକି ସେଇଟାକୁ ସମସ୍ତଙ୍କ କାନକୁ ପକେଇକି ଆମେ ବି ଧୀରେ ଧୀରେ ଚେଷ୍ଟା କଲେ ଗୋଟେ ଗୋଟେ କିଛି ବୃକ୍ଷ ଲଗେଇକି ଆମେ ବି କିଛି କରିପାରିବା। ତ ସେମିତି ମୋ ମନକୁ କିଛି ଆସିଥିଲା।
ହୁଁ ତମେ ଯୋଉ କହୁଥିଲ କି ଏଟା ଆଗ ଆଉ ଋତୁ ଦେଖିବାକୁ ମିଳୁନି ଆଉ ମୁଁ ବି ମୁଁ ବି ଏଇ ଦେଖିଥିଲି କି ଆର ବର୍ଷ ମୁଁ ଯଉ ମାଉସୀ ଗାଁକୁ ଯ ଯାଇଥିଲି, ମାନେ ସେଇଟା ଆମର ଫୁଲବାଣୀ ପରି ଏତେ ଥଣ୍ଡା ଜାଗା ନାହିଁ ସେଠି ଟିକେ ଗରମ ଜାଗା ମାନେ ସେଟା ବରହମପୁର ପାଖ ସେେ ଜାଗା ତ ସେଇଠି କଣ ହଉଚି ନା ଆମର ଏଇଠି ଯେମିତି ଶୀତ ଦିନରେ ବହୁତ ଥଣ୍ଡା ହଉଚି କିନ୍ତୁ ତାଙ୍କ ତ ଦିନରେ ସେଇଠି ଶୀତ ହିଁ ଜଣାପଡ଼ୁନି ମାନେ ବହୁତ ଗରମ ଥାଉଚି, ଶୀତ ଦିନରେ ବି ଗରମ ଥାଉଚି। ଆଉ ବର୍ଷା ଦିନ ରେ ବି ବହୁତ୍ କମ ବର୍ଷା ତାମାନେ ମୁଁ ସେଇଠି ଦେଖିବାକୁ ପାଇଲି ଆଉ ଆମର ଏମିତି ଯୋଉ ଜେ ରୁତୁଟା ହଉଚି ସେଠି କିଛି ଜଣା ପଡୁନି କ ଉଟା ଗ୍ରୀଷ୍ମ ଋତୁ କଉଟା ବର୍ଷା ଋତୁ କଉଟା ଶୀତ ଋତୁ ତୁ କୋଡ଼ା ଯେଦ ଋତୁ ଗଛ ଲହଉନାଇ ଗଛ କାଟି ଦେଉଚେ। କିଛି ପରିବେଶର ଯା ଇଏ ଦେଖୁନି, ଧ୍ୟାନ ଦଉନି ସେଥିପାଇଁ ଯଉ ଭଳିଆ ଏ ସବୁ ପରିବର୍ତ୍ ତ ନାଉଛି ନା ସବୁ ଆମର ଯେଉଁ ଛଅ ଟା ଋତୁ ଥିଲା ଛଅ ଟା ଋତୁ କଣ ବି ଆଉ ଦେଖିବାକୁ ମିଳୁଛି ଆଗ ଆମେ ଯୋଉ ସବୁ ଅନୁଭବ କରୁଥିଲେ ସବୁ ପ୍ରକାର ଋତୁ ସେଥିପାଇଁ ଆମ ମୁଁ ନା ଆମେ ଅନ୍ୟ ମାନଙ୍କୁ ତ କିଛି କରିପାରିବାନି କହିପାରିବାନି କି ଯେ ତମେ ଏ ସବୁ କର କିଏ କର ସେଟା ମାନେ ଆମ ନିଜ କଠୁ ହିଁ ଆମକୁ ଷ୍ଟାର୍ଟ କରିବା କଥା କିଛି ଆରମ୍ଭ କରିବା କଥା କିଯେ ହଁ ମୁଁ ପ୍ରଥମେ ଗଛ ଲଗେଇବି ମୁଁ ଗଛ ଲଗେଇବି ମୋ ସାଙ୍ଗ ମାନଙ୍କୁ ବି ଟିକେ ବୁଝେଇବି କି ଯେ ତମେ ବି ଗଛ ଲଗେଇବାକୁ ଷ୍ଟାର୍ଟ କର ତମେ ବି ନି ନିଜ କମ୍ ସେ କମ୍ ନିଜ ଘର ଅଗଣାରେ ପଛେ ଲଗେଇବା ଚାଷ ଲଗେଇବା ଆରମ୍ଭ କର ସେଇଥିରେ ବି କିଛି ନା କିଛି ତ ଗୋଟେ ଏ ଉଁ ଇଏ ମିଳିବ ଉଁ ଲାଭ ମିଳିବ ପରିବେଶକୁ?
ହଁ ସେଇଟା ଠିକ୍‌ କହିଲ କି ଆମେ ତ କାହାକୁ କୁ ବାଧ୍ୟ କରିପାରିବାନି କି ବାଧ୍ୟତାମୂଳକ ନୁହେଁ କି ନା ତମେ ଏଇଟା କରିବାକୁ ବାଧ୍ୟ ତ ଆମେ କହିପାରିବା ତାଙ୍କ ସହିତ ନା କୋଉଠି ବସିକି କି ଆମେ ଆଲୋଚନା କରିପାରିବା କି ନା ଆହୁରି ଏବେ ସେଇ ପ୍ରକାର ସେଇ ଋତୁ ଦେଖିବାକୁ ମିଳୁନି ମ ଯାହା ଶୁନି ଆଗରୁ ବର୍ଷା ହଉଥିଲା ବହୁତ ମଜା ଲାଗୁଥିଲା। ଥିଲା କି ଯେତିକି ଖରା ତ ତାର ଯେତିକି ମାସ ପାଇଁ ଆସେ ସେଗୁଡ଼ାକ ଦେଖିବାକୁ ଭଲ ଲାଗୁଥିଲା। ଏବେ ତ ସେମିତି କିଛି ହଉନି। ତ ଆମେ ଚାହିଁଲେ ବି କରିପାରିବା ଆମେ ଗୋଟେ ଗୋଟେ ଗଛ ଲଗେଇକି ପ୍ରାକୃତିକ ଆହୁରି ସୌନ୍ଦର୍ଯ୍ୟ ଟି କି ଟିକେ ଛୋଟ ଛୋଟରୁ ଯେମିତି ଥାଏ ତ ସେଇ ଉଁ କୁହନ୍ତି ନା ବିନ୍ଦୁ ବିନ୍ଦୁରୁ ହିଁ ସିନ୍ଧୁ ଗଢା ହେଇଛି ତ ଆମେ ବି ସେମିତି ଜଣେ ଜଣେ ଏକା କରି କି ବାଧ୍ୟତାମୂଳକ କଥା ନୁହଁ ଆମେ କିଛି ବସିକି ଆଲୋଚନା କରିପାରିବା ସେଥି ଭିତରେ ଯାହା ର କିଛି ମନେ ଥିବ କି ହଁ ନା ସେ ଠିକ କହୁଛନ୍ତି।ଆମେ କରିପାରିବା ସେମ୍ ତି କଲେ ନା ବହୁତ କିଛି ଆଗକୁ ପଳେଇବ ଯେମିତି ହଁ। ଯେମିତି ତ ତମର ତମ ତମେ ଯେମିତି କହିଲ ତମ ଭିତରେ ବି ସେ ସେମ୍ କଥା ମୋ ଭିତରେ ବି ଅଛି ସେଇ ସମାନ କଥା ତ ତମର ମୋର କେତେ କଥା ସମାନ ହେଇଯାଉଛି ସେମିତି ଆହୁରି ବି ବହୁତ ଜଣ ଥିବେ। ତ ସେଇଟାକୁ ଭାବିଲେ ସେ ସେଇ ଏଇ କିଛି ବି ଯୋଉ ଋତୁ ପରିବର୍ତ୍ତନ ହଉନି କିଛି ବି ହଉନି ସବୁଥିରେ ଅଧିକ ପ୍ରଭାବିତ ହଉଛି। ଚନ୍ତି ଚାଷୀ ପରିବା। ତାଙ୍କର ସେଇଟା ବୃତ୍ତି ନା ତ ସେମାନେ ସେଇଟା କଲେ ହିଁ ତାଙ୍କୁ ଖାଇବାକୁ ମିଳେ କିଛି ବି ତାଙ୍କେ ସେଇ ଉପରେ ହିଁ ତାଙ୍କ ଉପରେ ନିର୍ଭର। ତ ସେଇଟା ନହେଲେ ସେମାନେ ଆଉ ସେମାନେ ଚାଷୀ କୃଷକ ସେମାନଙ୍କ ପାଇଁ ଆମେ ଆଉ ସେମାନେ ନହେଲେ ଆମେ ବି କିଛି ଯୋଉ ଆମେ ପଇସା ଯାହାବି ରୋଜଗାର କରୁଛେ କିଛି ବି କ କରୁଚେ ଆମେତ ପଇସା କୁ ଖାଇପାରିବାନି ନା ଆମେ ଲେବେ ଲକ୍ଷ୍ୟ ଲକ୍ଷ୍ୟ ଟ ଆ କିଛି ବି ରୋଜଗାର କରୁଛେ ଚାଷୀ ହଉ କୃଷକ ଏମାନେ ନ ରହିଲେ ଆମେ ସେ ପଇସା ଖାଇବା କି ଖାଇକି ବଞ୍ଚିବା କି?
କାରଣ କୃଷିଇ କୃଷି କାର୍ଯ୍ୟ ଆମ ଦେଶ ତୋର ଗୋଟେ ବହୁତ ବଡ ଭୂମିକା ନିଭାଉଛି ନା ତାବିନା ଆମେ କିଛି ଗୋଟେ କରି ପାରିଥାନ୍ତେ ଯଦି କୃଷିର ଅ ଅ ଅ ଉଁ ଉଁ ଲାଭ କମିଯିବ ବୋଲି ଆମ ଦେଶ ପରେ ଖାଦ୍ୟ କିପରି ପ୍ରାପ୍ତ ହବ କୃଷି ଦ୍ଵାରା ହିଁ ଆମ ଖାଦ୍ୟ ପ୍ରାପ୍ତ ପ୍ତ ହଉଛି ଖାଦ୍ୟ ବିନା ଆମେ କେମିତି ବଞ୍ଚି ପାରିବା ସେଥିପାଇଁ କୃଷି ଆମ ପାଇଁ ବହୁତ ବଡ଼ ମୁଖ୍ୟ ଯେ ତିନିଶହ। ସେଥିପାଇଁ ପରିବେଶ ବି ଆମ ପାଇଁ ବହୁତ ବଡ ମୁଖ୍ୟଜିନିଷ ସେଇଟାକୁ କେମିତି ଆମେ ଜାଗ୍ରତ କରିବା ସେଇଟା ଆମ ଉପରେ ହିଁ ପଡିଛି ତବେ ଆମକୁ କେମିତି ଚେଷ୍ଟା କରିବାକୁ ପଡିବ କେମିତି ଆମେ ତା ଉପରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେଇପାରିବା କେମିତି ଆମେ ଉଁ ପରିବେଶକୁ ବୋସ୍‌ ସୁରକ୍ଷିତ ରଖିପାରିବା କିପରି ଆମେ ଗଛର ମାତ୍ରା ଜଙ୍ଗଲର ମାତ୍ରା ବୃଦ୍ଧି କରିବା। ସେଟା ସବୁ ଆମ ଉପରେ ହିଁ ନିର୍ଭର ଅଛି ଆମକୁ ଆଗ ଆମ ହିଁ ଆମ ଗଛ ଲଗେଇବା ଆଉ ପରିବେଶର ଜାଗ୍ରତ ନ କାର୍ଯ୍ୟ ଆମଠୁ ହ ଆରମ୍ଭ କରିବା କଥା।
ହଁ ସେଇଆା ଦେଖ ଦୁେ ହଁ ଆମ ପାଖ- ପାଖରେ ବି ଏବେ ଉଦାହରଣ ଅଛି ଦେଖ ଆମେ କୋଉ ବିି ବାହାରକୁ କଉ ବି ସର କୋଉ ଗାଁ କୁ ବି ଗଲେ ଏବେ ଆମ ଜିଲ୍ଲା ଛାଡିକି ଅଲଗା କୋଉ ଜିଲ୍ଲା ଗଲେ ଆମକୁ ଯେତିକି ଗରମ ଆମେ କଣ ଆମ ଜିଲ୍ଲାରେ ରହିଲେ ସେତିଟା ଗରମ ଅନୁଭବ ହୁଏନି କାହିଁକି ନା ଆମ ଚାରି ପାଖ ପାଖରେ ବହୁତ ଗଛ ପତ୍ର ଅଛି କିନ୍ତୁ ଆଉ ଅଲଗା ଏରିଆକୁ ଗଲେ ଏତେ ନଥାଏ। ତମେ ଯେମିତି କହିଥିଲ ସେ ବ୍ରହ୍ମପୁର ହଉ ଭୁବନେଶ୍ଵର ହଉ ସେଇଥି ସେଇଠା ତ ଗଛ କା କାଟି କାଟି ଜଙ୍ଗଲ କାଟି କାଟି ଘର ଫର ସବୁ କରିକି ଏବେ ନର୍ମାଲି ଏଇ ଯେଉଁ କଣ ସବୁ ଫ୍ୟାକ୍ଟ୍ରି ଫକ୍ଟି ଏଇଗୁଡାକ ସବୁ ହେଇଗଲାଣି କଳକାରଖାନା ଏଗୁଡାକ ସବୁ ହେଇଗଲାଣି ନା ତ ସେଇଠି ବି ନଷ୍ଟ ହେଇଗଲାଣି ତାର ଦେଖ ତାର ଅ ବହୁତ ତାପମାତ୍ରା ପତ୍ର କେତେ ଥାଏ ଆଉ ଆମର ଆଉ ଉଦାହରଣ ତା ଅନୁସାରେ ତୁଳନାରେ ତ ଆମର ବହୁତ ହିଁ କମ ଥାଏ। ତ ସେଇଠୁ ହିଁ ଆମେ ଜାଣିଯିବା ଦରକାର କି ନାଇଁ ଆଉ ପ୍ରାକୃତିକ ନିଜେ ବି ସୁସ୍ଥ ରହିବାକୁ ହେଲେ ପ୍ରାକୃତିକକୁ ସୁସ୍ଥ ରଖିବା ଦରକାର ତାପରେ ନିଜେ ଏମିତି ହିଁ ଆମେ ସୁସ୍ଥ ହେଇକି ରହିଯିବା ଫାଷ୍ଟ ପ୍ରାକୃତିକକୁ ସୁସ୍ଥ ରଖିଲେ ଆମ ଦେହ ସୁସ୍ଥ ରହିବ ନିଜର ମନ ବି ସୁସ୍ଥ ରହିବ ସବୁ କିିଛି ଠିକ ସେ ହିଁ ଚାଲି ଆଉ ସେଇ ସେଇ ସବୁଥିର ଇଏ ହଉଛନ୍ତି ସେଇ ଚାଷୀ ମାନେ ସେମାନଙ୍କ ପାଇଁ ପ୍ରାକୃତିକ ଭଲ ରହିଲେ ସେମାନେ ବି ଭଲ ସେମାନେ ଭଲ ରହିଲେ ଆମେମାନୋନ ବି ଭଲ।
ହଁ ଯେ ବର୍ଷା ଦିନରୁ ଶୁଣ ହୁଁ ବର୍ଷା ଦିନରୁ ମନେ ପଡିଲା ତମେ କିବେ ବର୍ଷା ଦିନରେ ପିଲା ବଳେ ଡଙ୍ଗା ଭସେଇଛ?
ହଁ ବହୁତ ସ୍କୁଲରେ ଥଇକି ମୁଁ ମୋ ଖାତା ରୁ ଅ ଯୋଉ କାଗଜ ସେ କାଢିକି ମୁ ଡଙ୍ଗା ଭଲ ଲାଗକି ଭସ ହେଇଛି ବହୁତ ଥର ଭସେଇଛି ବର୍ଷା ହଉଥିବ ଓ ଦା ହେଇକି ବି ଭସେଇ ଚି
ମୁଁ ବି ପିଲାବେେଳେ ବହୁତ ଗୁଡ଼ିଏ ଡଙ୍ଗା ଭସେ ମୁଁ ତ ପିଲାବେଳେ ଭାବେ କିି ଯେ ମୁଁ ଏ ବର୍ଷାରେ ଏଇ ଯେଉ ପାଣି ଯାଉଛି ସେଥିରେ ମୋ ଡଙ୍ଗା ଯାଇ ଯାଇକିନା ସିଧା ସମୁଦ୍ରକୁ ପଳେଇବ ଏମିତି ଭାବ ନଥିଲା ମୋର ପିଲାବେଳେ ମୁଁ ସେମିତି ଭାବୁଥିଲି ତାପରେ ବଡ ଲୋକ ଜଣା ନାଇଁ।
ହଁ ଛୋଟ ବେଳେ ଆମର ଆମେ ଛୋଟ ଥାଉ କିନ୍ତୁ ଆମେ ଭାବୁନ ନା ବହୁତ ବହୁତ ବଡ ଥାଏ ତାପରେ ଆମେ ଯେତେବେଳେ ବଡ ହେଇଯାଉ ଆମ ଭାବନା ମନେ ପଡିଲେ ହସ ଲାଗ କିି ଆମ ଭାବନା ଏତେ ବଡ ଥିଲା-
ହ ହଉ ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା ହଁ ରଖୁଛି ଧନ୍ୟବାଦ।